ହ।
ଆଜ୍ଞା ଭାଇ କଣ କରୁଥିଲେ?
ଏ ବସିଛି ଏଇଠି କାମ କିଛି ନାହିଁ ସକାଳୁ ଗାଧୁଆ ପାଧୁଆ କରି ଠାକୁର ପୂଜା କରି ବସିଛି ଆଉ।
ହୁଁ ଆପଣଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି ଆପଣଙ୍କର?
ଆଜ୍ଞା ଆଜ୍ଞା।
କଣ କରୁଥିଲେ ସକାଳୁ?
ଆଜ୍ଞା ମୁ ଏବେ ଏଠି ବସିଥିଲି ଟିକେ ଯୋଉ ପଢ଼ା ଥିଲା ତ ଟିକେ ଲେଖୁଥିଲି ଆଉ।
ପାଠ ପଢ଼ା ସରିନି।
ନାଇଁ ସରି ସାରିଲାଣି ଟିକେ ଯଉ କମ୍ପ୍ୟୁଟର ବିଷୟରେ ଟିକେ ମାନେ ସେ ଆଗରୁ କମ୍ପୁଟର ସି ଖି ଯାଇଛି ଏବେ ଆଉ ଟିକେ ମାନେ ଅନଲାଇନ ରୁ ଟିକେ ବେସିକ ନଲେଜ ଜଉ କମ୍ପ୍ୟୁଟର ର ଟିକେ ସେଇଟା ମାନେ ଟିକେ ରିଭିଜନ କରୁଛି ଆଉ।
ଆଚ୍ଛା ଆପଣଙ୍କର ଟପିକ୍ କିଛି ରହୁଛି କି ଦୋଳ ପୂର୍ଣ୍ଣମା ବିଷୟରେ?
ହଁ, ଆମ ଆଡ଼େ କଣ କହିଲେ ମାନେ ଦୋଳ ପୂର୍ଣିମା ଟା ପାଳନ ହୁଏ କିନ୍ତୁ ଆମର ମାନେ ଜଉ ପାଖ ଗାଁ ର ଡାକିକି ଆଣିକି ଯୋଉ ଗଉଡ଼ ମାନେ ବଡ଼ି ଖେଳନ୍ତି। ସେମିତି ଆସନ୍ତି ଆଉ ଆମର ଏଠି ମାନେ ଆମ ଗାଁରେ କେହି ନାହାନ୍ତି ମାନେ ଗୋଉଡ଼ ବାଡ଼ି ଖେଳନ୍ତି। ତିନି କିନ୍ତୁ ପାଖ ଗାଁର ଡାକନ୍ତି କିନ୍ତୁ ଆମର ଦୋଳକୁ ମାନେ ଯୋଉ ଠାକୁର ବିମାନରେ ବୁଲନ୍ତି ବୁଲନ୍ତି। ସବୁଆଡ଼େ ଆଉ ଆପଣଙ୍କ ଆଡ଼େ ତ ଭଲରେ ହଉଥିବ।
ଆମ ଆଡ଼େ ଦଶ ଦୋଳ ପାଳନ କରାଯାଏ ପ୍ରଥମ ଦୋଳଅ ଆରମ୍ଭରୁ ହୋଲି ଖେଳଠୁ ଷ୍ଟାର୍ଟ ହୁଏ।
ହୋଲି ଖେଳ ପରଠାରୁ ଯୋଉ ଆମ
ଆଜ୍ଞା।
ଦୋଳଷ୍ଟାର୍ଟ ଦୋଳ ଷ୍ଟାର୍ଟ ହେବା ପରିବର୍ତ୍ତେ ଗାଁରେ ଆମର କିଛି ଲୋକ ତାକୁ ନିଜେ ନିଜେ ପ୍ରା ପ୍ରାସ୍ କରିକି ନିଜେ ନିଜେ ତାର ଇଏ କରି ନିଜେ ଗାଁରେ ଆଗ ମାନେ ପରିଦର୍ଶନ କରନ୍ତି ତାପରେ ବାହାରକୁ ବି ଯାଆନ୍ତି ଖେଳିବା ପାଇଁ ଆଉ ପଞ୍ଚ ଦଳ ପର୍ଯ୍ୟନ୍ତ। ନିଜ ଗାଁରେ ବହୁତ ଉପଲବ୍ଧି ବନାନ୍ତି।
ଆଉ ସେମିତି ବି ଲୋକମାନଙ୍କର ଗୋଟେ ଇଚ୍ଛା ଥାଏ କିଛି ନୂଆ କ କାମ କରିବା ପାଇଁ ଯେମିତିକି ପ୍ରତ୍ୟେକ ବର୍ଷ ନୂଆ ନୂଆ କିଛି କରିବେ ଆଉ ତାକୁ କିଛି ଆଗେଇ ନବା ପାଇଁ ଆଉ ଦୋଳ ପୂର୍ଣ୍ଣିମା ତ ଯାହା ରହୁଛି ହୋଲି ଖେଳଠୁ ଟିକେ ଟେ ମଜା ଲାଗେ। ଆଉ ହୋଲି ଖେଳ ଯାହା ତ ଭଗବାନଙ୍କର ଇଚ୍ଛା ଆଉ। ସେ ଯୋଉ ହୋଲି ଯୋଉ ଖେଳନ୍ତି ତାଙ୍କର ଯୋଉ ରଙ୍ଗ ସବୁ ଆମର ତାଙ୍କୁ କଣ କୁହନ୍ତି ଅଭିିର କୁହନ୍ତି। ଯଉଁ ଅବିରର ରଙ୍ଗ ଗୋଟେ ଗାଁର ମାହୋଲ ସୃଷ୍ଟି କରେ ଏମିତି ମାହୋଲ ସୃଷ୍ଟି କରେ ଯେ କିନ୍ତୁ ନିଜେ ବି ସେଥିରେ ରଙ୍ଗରେ ଗାଧୋଇବାକୁ ଇଚ୍ଛା ହୁଏ। ଆପଣଙ୍କ ଆଡ଼େ ସେ ସବୁ ଥିବ ଆଉ ପଞ୍ଚୁଦଳ ଦଶ ତଳ ପର୍ଯ୍ୟନ୍ତ କରାଯାଇଛି।
ନା ଭାଇ ଆମର କଣ କହିଲେ ପଞ୍ଚୁ ଦଳ ଟା ମାନେ ଏମତି ଦଶ ଦଳ ଏମିତି ନଥାଏ ମାନେ ଯୋଉ ଯଉ ଦିନ ଆମର ଗାଁରେ ବିମାନ ବୁଲାନ୍ତି ଠାକୁର। ଆଉ ସେଇଦିନ ମାନେ ଗାଁ ଗାଁ ତ ବୁଲିବେ ଘର ଘର ମାନେ ଭୋଗ ଖାଆନ୍ତି ମାନେ ଯାହାର ଯାହାର ଯାହା ବିି ଥାଉ। ସବୁ ଭୋଗ ଆଉ ଦୀପ ଧୂପ ସବୁ ଏମିତି ବାଗେଇକି ଠାକୁରଙ୍କୁ ପୂଜା କରନ୍ତି। ତାପରେ ଭୋଗ ରାଗ ସବୁ ସେଇଠି ସେ ତାଙ୍କ ସାଙ୍ଗରେ ଯୋଉ ବ୍ରାହ୍ମଣ ବୁଲନ୍ତି ତାଙ୍କୁ ଦିଅନ୍ତି ଭୋଗ ସେ ଲଗେଇକି କି ନିଅନ୍ତି। ଆଉ ତାପରେ ଆମର କଣ କହିଲେ ଏମିତି ହୋଲି ଖେଳ ହୁଏ ଭଲସେ ମାନେ ଏମତି ଯେମିତି ଗାଁର ପିଲାମାନେ ସବୁ ଚାନ୍ଦା ଆଦାୟ କରିକି ଯୋଉ ଡିଜେ ଗାଡି କରନ୍ତି ଛୋଟ କରନ୍ତି। ଛୋଟ ଛୋଟ ପିଲାମାନେତ ସେଥିପାଇଁ ଆଉ ସେମାନେ ମାନେ ହୋଲି ଅଭିିର ଆଣିକି ଖେଳନ୍ତି ଆଉ ଆମର କଣ ଆମ ଘରେ ଆମେ ଯେହେତୁ ରଖିଛୁ ମାନେ ଆଣ୍ଠୁଆ ଗୋପାଳଙ୍କୁ ପୂଜା କରୁ। ତ ଆମର କଣ କରେନା ହୋଲି ପୂର୍ବ ଦିନ ଆମର ଯୋଉ ଦିନ ଦୋଳ ପୂର୍ଣ୍ଣିମା ସେଇଦିନ ଠାକୁରଙ୍କୁ ଦୋଳି ଭଲସେ ସଜେଇ ଦଉ ମାନେ ଛୋଟ ଦୋଳି ଛୋଟ ଠାକୁର ଯେହେତୁ ଛୋଟ ପିତ୍ତଳ ଦୋଳି ଅଛି। ତ ଆମେ ଅବିରାଗ ମାନେ ଠାକୁରଙ୍କୁ ଗାଧେଇ ସାରିଲା ପରେ ତାଙ୍କ ନୂଆ ଡ୍ରେସ୍ ନେଇ ଅବିର ଲଗେଇବୁ ଭୋଗ କରୁ। ତ ଘରେ ଆମେ ଏମିତି ପାଳନ ତ ଘରେ ଘରେ ଏମିତି ପାଳନ କରୁ ହେଲେ ଆମର କଣ କହିଲେ ଏଠି ଯୋଉ ଆସୁଛନ୍ତି ଆମର ଏମିତି ଦଶ ଦଳ ହେରିକା ଏଠି ନାହିଁ। କେବଳ ଦୋଳ ପୂର୍ଣ୍ଣିମାରେ ଠାକୁର ବିମାନ ବୁଲାନ୍ତି ଆଉ ପୂଜା ହୁଏ ଯୋଉଠି ଠାକୁରଙ୍କର ମାନେ ମନ୍ଦିର ଆମ ଗାଁରେ ରାଧାକୃଷ୍ଣ ତାଙ୍କ ମନ୍ଦିର ସେଠି ପୂଜା ହୁଏ କିନ୍ତୁ ଭଲ ଭାବରେ ପୂଜା ହୁଏ ଏମିତି ଆଉ ପାଖ ଗାଁରୁ ମାନେ ଯୋଉ ଗଉଡ ମାନେ ଆସନ୍ତି ଗଉଡ ଭାଇ ମାନେ ସେମାନେ ସେ ଟିକେ ଖେଳନ୍ତି ଆଉ ଗାଁ ମାନେ ଗାଁ ଗାଙ୍କୁ ବୁଲି ବୁଲି ବି ବିମାନଙ୍କ ଆଗେ ଆଗରେ ସେମାନେ ଖେଳି ଖେଳି ଯାଆନ୍ତି ଗଉଡ ବାଡି। ଖେଳନ୍ତି ପାୟ ରାତି ପ୍ରାୟ ଗୋଟେ ଯାଏ ଖେଳନ୍ତି ନଅଟାରୁ ଆରମ୍ଭ ହେଇଯାଏ ଆଉ ସେମାନେ ବହୁତ ବହୁ ବଢିଆ ଭାବରେ ଖେଳନ୍ତି ଆଉ ଅଭିର ମାନେ ଚାରିପଟେ ସେ ଯୋଉ ଲୋକମାନେ ଯାଉଥିବେ ଠାକୁରଙ୍କ ବିମାନ ଦର ଥିବେ ଅନ୍ୟମାନେ ଚାଲି ଚାଲି ଯାଉଥିବେ ଅବିର ବିଞ୍ଚି ବିଞ୍ଚି ଯାଆନ୍ତି ରାସ୍ତା ଟାଙ୍କ। ଆଉ ଆମର ଏମିତି ହୁଏ ଆଉ ଦଶ ଦୋଳ ଭାଇ କହିଲେ ସେଟା କଣ ମୁଁ ଟିକେ ଜାଣିପାରିଲିନି କଣ ସେଟା ହୁଏ?
ଦଶ ଦୋଳ କହିଲେ ଆମର ଦୋଳ ପୂର୍ଣାମଠାରୁ ଆରମ୍ଭ ହୋଇ ଦଶ ଦିନ ପର୍ଯ୍ୟନ୍ତ ଯୋଉଟା ଚାଲେ ଆଉ ଦଶ ଦଶଦିନ ପର୍ଯ୍ୟନ୍ତ ଯେଉଁ ମାନେ ଦୋଳଟା ରୁହେ ସେଇଟା ହଉଛି ଆମର ଶେଷ ଦୋଳ ବୋଲି କୁହନ୍ତି ଦଶ ଦୋଳ ପରେ ଆଉ ଦୋଳ ନଥାଏ ଦୋଳ ପୂର୍ଣ୍ଣମାଟ ଆରମ୍ଭ ହେଲେ ଦଶ ଦୋଳ ଦଶ ଦିନି ପର୍ଯ୍ୟନ୍ତ ଆମର ଯୋଉଟା ରୁହେ ସେଇଟା ହଉଛି ଦଶ ଶ ଦଳ ବା ଶେଷ ଦଳ କୁହନ୍ତି ଯୋଉଟାରେ କି ରାଧା କୃିଷ୍ଣ ତାଙ୍କର ମାନେ ତା ବିମାନଯାତ୍ରାଠୁ ଆରମ୍ଭ କରି ପ୍ରତ୍ୟେକ ଗାଁରୁ ଗୋଟେ ଗୋଟେ ଗୋଟେ ଗୋଟେ ଯୋଉଠି ଯୋଉ ଗାଁର ଉପଲବ୍ଧ ଅଛି ମାନେ ଅଧିକ ମାତ୍ରାରେ ଅଛି ସେ ଯୋଉ ଗାଁରେ ପନି ନିଜର ଯୋଉ ବିମାନକୁ ସଜେଇ ଅନ୍ୟ ଗାଁରେ ନେଇକି ଯୋଉ ଦେଖାନ୍ତି ପରିଦର୍ଶନ କରନ୍ତି ଯେ ଆମ ବିମାନ ଏ କେତେ ଆମେ ସଜେଇଛୁ କେତେ ରୂପାର ମୁକୁଟ ଆଉ ସୁନାର ମୁକୁଟ ବି ଲଗେଇକି ଆଣନ୍ତି। ଆଉ ବିମାନଟାକୁ ପୁରା ଚାନ୍ଦିରେ ସଜା ହୁଏ। ଫୁଲ ତ କହିବା ନସରେ ଫୁଲ ତ ବିଭିନ୍ନ ପ୍ରକାର ରଙ୍ଗ ବିରଙ୍ଗର ଫୁଲରେ ସଜେଇ ହେଇଥାଏ। ସିରେ ଗୋଟେ ଗାଁକୁ ଗୋଟେ ମେଲଣ ସବରେ ଆସନ୍ତି ଦଶ ଦଳ ଯୋଉଟା ଫାଇନାଲ ରୁହେ। ତ ସେ ଗୋଟିଏ ଗାଁରେ ଏକତ୍ରିତ ହୋଇ ତାଙ୍କ ଗାଁର ରୀତିନୀତି ହିସାବରେ ସେଇଟା ପ୍ରତ୍ୟେକ ଗାଁରୁ ଗୋଟେ ଗୋଟେ ଗୋଟେ ଗୋଟେ ବିମାନ ଏକାଠିି ହେଇ ଅ ସାଧାରଣତଃ ପଚିଶି ରୁ ତିରିଶି ମେଢ ଏକା ଜାଗାରେ ଗୋଟେ ଏକାଠି ହେଇ ତାର କିଛି ମାନେ ଯାତ୍ରା କରନ୍ତି ଯାହାକି ସେ ଲଉଡି ଖେଳ ଯୋଉଟା ଆମେ ଗଡବାଡି କହୁଛ ସେ ଲଉଡ଼ିଖେଳ ତାଙ୍କର ବିଭିନ୍ନ ପ୍ରକାରର କଣ ସାଂସ୍କୃତିକ କାର୍ଯ୍ୟକ୍ରମ ଯେମିତି ଖୋଳ କିର୍ ର୍ତ୍ତନ ବାଜା ଧରିକି ଆଉ ସେ ସେମିତି ତାଙ୍କର
ମାନେ ଗୋଟେ ରଙ୍ଗମହଲ ଯେମିତି ହୁଏ, ସେ ଭଳିଆ ତାଙ୍କୁ ସଜାଯାଏ। ଆଉ ନିଜେ ଅଭିର ଖେଳିବା ସହିତ ତାଙ୍କର ବିଭିନ୍ନ ପ୍ରକାରର ଯୋଉ ରହୁଛି ନୀତିକାନ୍ତି। ବା ପୂଜା ଅର୍ଚ୍ଚନା ତାଙ୍କ ସହିତ ବ୍ରାହ୍ମଣ ଯିବା ଆଉ ବା ଟରେ ଯେକୌଣସି ଆମର ଭକ୍ତ ହୁଅନ୍ତୁ ଆଉ ତାଙ୍କ ମାନେ ପରିବାର ବର୍ଗ ଯିଏ ବି ଯାଇଥାନ୍ତୁ ତାଙ୍କର ଆଶୀର୍ବାଦ ଲଭିବା ପାଇଁ ସେମାନେ ରାସ୍ତା ମଝିରେ କିଛି ଦାଣ୍ଡ ଦୁଆର ପାଇଁ ଗୋବର ପକେଇ ଲିପନ୍ତି। ଆଉ ସାଜସଜା କରନ୍ତି। ଆଉ ସେଇ ଦିନକୁ ଅନେଇକ ବସନ୍ତି ଦଶ ଦୋଳ ଆମର ଯୋଉ ବି ଶେଷ ଦୋଳ ରୁହେ। ତାର କେମିତି ଗୋଟେ ଅଲଗା ପ୍ରକାରର ଯେମିତି ଲାଗେ ଏ ଯୋଉ ସୃଷ୍ ଷ୍ଟିଟାକୁ ରଚନା କରିଛନ୍ତି ତାଙ୍କର ସେଇଠୁ ହିଁ କିଛି ଉପଲବ୍ଧି ମିଳିପାରେ।
ଯାହା ଯାହା ସେଇ ଯୋଉ ନିଚେତନ ଦେଖିଲେ ସେଇଟା ଜାଣି ହବ ନାହିଁ ନିଜ ଭକ୍ତି ହିସାବରେ ନିଜ ଭକ୍ତି ହିସାବରେ ନିଜର ସବୁ କର୍ମ କରିବାକୁ ପଡ଼େ ଯିଏ ଯେମିତି ଜାଣିଛନ୍ତି ସେ ସେମିତି କରନ୍ତି ଆଉ ପ୍ରତ୍ୟେକ ଦୋଳକୁ ମାନେ ସରିଲା ସମୟରେ ପ୍ରତ୍ୟେକ ଦୋଳକୁ ଗୋଟେ ଜାଗାରେ ରଖି ଯେଉଁ ଆମର ଅଁ କୁହାଯାଉଛି ଯେ ବିମାନ ବିମାନକୁ ଗୋଟେ ଜାଗା ରଖି ତାର ମାନେ ପୂଜାପୂଜି କରି ଆଉ ସମସ୍ତଙ୍କୁ ପ୍ରସାଦ ସେବନର କିଛି ବ୍ୟବସ୍ଥା ରଖାଯାଇଥାଏ। ଆଉ ପ୍ରାୟ ରାତିସାରା ଚାଲେ ଦିନ ଦୁଇ ବାରଟା ଗୋଟାଏ ପର୍ଯ୍ୟନ୍ତ ତାହା ରୁହେ ଆଉ ସମସ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ବି ଥାଏ। ଲୋକୋ ମାନେ ଆସନ୍ତି। ସେ ପ୍ରସାଦ କୁ ବି ସେବନ କରନ୍ତି ବୋହୁତ ଆଡୁ ଲୋକୋ ଆସ ସନ୍ତି ଦୂର ଦୂରାନ୍ତରରୁ ଓଡ଼ିଶାରୁ ଓଡ଼ିଶା ମାନେ ପାଖାପାଖି ଯୋଉ ଜିଲ୍ଲା ଗୁଡା ରହୁଛି ସେଠୁ ବୋହୁତ ଲୋକୋର ସମାଗମ ଗୋଟେ ହୁଏ ଆଉ ଯାହା ଫଳରେ କି ଯାତ୍ରା ଗୋଟେ ଯାତ୍ରା ଟାଇପ୍ ଭଳିଆ ଲାଗେ ଯାହା ଲୋ କୋମାନେ ଭାବନ୍ତି ନାଇଁ ଏଇଟା ହୋଉଛି ଗୋଟେ ଦୋଳ ମଣ୍ଡନର ଉତ୍ସବ କରାଯାଉଛି ଯିଏ କି ସମ ସ୍ତଙ୍କୁ ଆନନ୍ଦିତ କରିବା ଫଳରେ ଆଉ ଖୁସିର ମାହୋଲ ଗୋଟେ ରୋହୁଛି ତାଙ୍କ ନିଜ ପରିବାର ବର୍ଗଙ୍କୁ ନେଇ କି ଯାଇକି ବୁଲାନ୍ତି ଆଉ ସେ ଯୋଉ ଦୋ ସେ ଯୋଉ ଦୋଳ ରୋହୁଛି। ଉଁ ଆଉ ଯାହା ଲୋକୋ ମାନେ ବିଭିନ୍ନ ପ୍ରକାର ଯେଉଁ ସାମଗ୍ରୀ କିଣୁଚନ୍ତି ଜିନିଷ କିଣୁଛନ୍ତି। ତାହା ବି ବୋହୁତ ଜାଗାରେ ଦୋକାନ ହୋଉ ବଜାର ହିସାବରେ ଆମର ଯେତିକି ଲୋ କ ସବୁ ବିଭିନ୍ନ ପ୍ରକାରର ଜିନିଷ ନେଇକି ସେଠି ଏକାଠି ହୁହନ୍ତି ଆଉ ବୋହୂ ବୋହୁତ ବଜାର ବି ଭିଡ଼ ଲାଗେ। ଭିଡ ଲାଗିବା ଫଳରେ ବୋହୁତ ମାନେ କର୍ମୀ ଯିଏକି ମାନେ ସାହାଯ୍ୟ ଆଉ ସହାୟକ କର୍ମୀ ସେଠାରେ ଉପସ୍ଥିତ ରହି ତାକୁ ପରିଚାଳନା କରନ୍ତି ଯେମିତି ଭଲ ଭାବରେ ଗୋଟେ ଦୋଳ ପୂର୍ଣ୍ଣିମାକୁ କରିହବ ମାନେ ଏ ଝଗଡ଼ା ଆଉ ଏମିତି ତା ବିଷୟରେ ଦୂରେଇ ରହି। ତାକୁ କେମିତି ସୂଚାରୁ ରୂପେ ପାଳନ କରିବେ
ଆପଣ ଆପଣ ଯେନ୍ତି କହିଲେ ଆପଣଙ୍କର ମାନେ ସେଠି ପ୍ରସାଦ ସେବନର ବି ମାନେ ବ୍ୟବସ୍ ସ୍ତା ରୁହେ ଆମର ବି ମାନେ ଦୋଳ ପୂର୍ଣ୍ଣିମା ଦିନ କଣ ହୁଏ ନା ରାତିରେ ଯୋଉ ହୁଏ ପୁରୀ କ୍ଷୀରି ମିଠା ମାନେ ମିଠା ବଜାରରୁ କିଣ ଯାଏ ଆଉ ମାନେ ସମସ୍ତେ ସମସ୍ତିଙ୍କ ମାନେ ପରିବାର ଗାଁରେ ଯେତେ ଜଣ ପରିବାର ସମସ୍ତେ ସେ କିଛି ନା କିଛି କିଏ କ୍ଷୀରି କରିକି ନିଅନ୍ତି କିଏ ଲଡୁ ଏମ୍ତି ଯାହା ଆସିକି କିଏ ସନ୍ଦେଶ ଯାହା ମାନେ ଯାହା ଆସିଚି ପିଠା ବି ସବୁ କରିକି ମାନେ ସେଠିକି ନିଅନ୍ତି ଯୋଉଠି ଠାକୁରଙ୍କ ମ ନ୍ଦିର ସେଠି ଭୋଗ ହୁଏ ଆଉ ସବୁ ଛୋଟ ଛୁଆଙ୍କୁ ଦିଆଯାଏ ଆଉ ହୋଲି ଦିନ ଆମର କଣ ହୁଏ ନା ମାନେ ଗାଁ ସାରା ଲୋକ ଏମ୍ତି ଭୋଗ ମାନେ ସେଇଠି ସେଇଠି ପ୍ରସାଦ ସେବନ ର ବ୍ୟବ ଯେମିତି ଅରୁଆ ଭାତ ଡାଲ୍ମା, ଖଟା ଖିରି ଆଉ ଆମର ଠାକୁରଙ୍କର ଗୋଟେ ମାନେ ମୁ କୋ ଶାଗ ହୁଏ ସେଟା ବି ହୁଏ ତ ଗାଁ ମାନେ ସମସ୍ତେ ଖାଆନ୍ତି ତ ରୋଷେଇଆ ଆସନ୍ତି। କାରଣ ଗାଁ ରୁ ଗାଁ ବାହାରୁ ବି ଯୋଉ ଲୋକ ଆସନ୍ତି ଆଉ ଯୋଉ ଭାଇ ମାନେ ମାନେ ଆସିକି ଗୋଉଡ ଗାଡି ଖେଳିଥିବେ, ସେମାନଙ୍କୁ ବି ଆମନ୍ତ୍ରିତ ରହିଥାଏ ସିଏ ବି ସେଦିନ ଆସନ୍ତି ସେଠିକି। ଆଉ ଆମର କଣ କହିନା ମାନେ ଯୋଉ ଠାକୁରଙ୍କର ଯୋଉ ସାମଗ୍ରୀ କହିଲେ ଆମେ ବି ମାନେ ଯାଉ ମୁଁ ଯେମିତି କହିଲି ଆମ ଘରେ ବି ମୁଁ ଆଣ୍ଠୁଆ ଗୋପାଳ ରଖିଚି ସେହେତୁ ମାନେ ଫଗୁ ଦଶମୀ ହବ ମାନେ ପୂଜା ହବ ତ କୃଷ୍ଣଙ୍କର। ତ ଆମେ ଯାଉ ପୂଜା ଦୋକାନ ଯାଇଁକି ସେଠି ବି ଧରିକି ଆସୁ ସେଠୁ ଠାକୁରଙ୍କର ଲୁଗାପଟା ଆଉ ଅଭିର। ଆଉ ତାପରେ ମାନେ ଠାକୁରଙ୍କର ସବୁ ମୁକୁଟ ପୋଷାକ ସବୁ ସେ ଏଠୁ ଆମେ ଯାଇକିଁ ବି ପୂଜା ଦୋକାନରୁୁ ସବୁ ଧରିକି ଆସୁ। ଆଉ ମାନେ ଆମ ଗାଁ ରେ କଣ ସେଇ ଯୋଉ ମନ୍ଦିରରେ ଯୋଉ ପୂଜା ହୁଏ ମାନେ ଯାହାର ଯେତିକି ମାନେ ଶିକ୍ଷା ଥରେ ଯିଏ ଯେତିକି ବି ମାନେ ଦେଇପାରିବେ ମାନେ ମନ୍ଦିରରେ ଯେମତି ଠାକୁରଙ୍କ ଲାଗି ହବ। ଲୁଗା ପଟା ସବୁ ଯାଇଁକି ଆମେ ଆଣିକି ଆସୁ। ଆଉ ଗୋଟେ କଥା ହେଲା ମାନେ ସେଟା ହେଲା ଗୋଟେ ରଙ୍ଗର ପର୍ବ ମାନେ ସମ ମିଳିମିଶିକି ଯୋଦି ଖେଳିବେ ମାନେ ବୋହୁତ୍ ବଢିଆ ଲାଗିବ ଶାନ୍ ନ୍ତି ଶୃଙ୍ଖଳାରେ ଆଉ ଅନେକ ଗାଁରେ ଦେଖିବେ ଯେ ପିଲାମାନେ ମାନେ ଭାଙ୍ଗ ପଣା ଖାଇକି ବି
ପ୍ରକାରର ଯେଉଁ ଦୋଳକୁ ପାଳନ କରୁଛନ୍ତି ତାର କିଛି ମଜା ନବା ପାଇଁ ବି ବହୁତ ଲୋକ ଆଗେ ଆସୁ ଥିବେ ଆଉ ସାହାଯ୍ୟ ବି କରୁଥିବେ ଯେମ୍ତି ବିଭିନ୍ନ ପ୍ରକାର୍ ର। ଆଉ ମୁଁ ଏବେ ଟିକେ ରହୁଚି।
ହଁ ହଁ ହଁ।